ହୁଁ କୁହ
ହଁ ସ୍ମୃତିଜି
ସାଉଣ୍ଡ ସୁଣା ଜାଉଛିନା।
ଭଏସ୍ କ୍ଲିୟର ଆସୁଚି।
ହଁ ତମର
ହଁ ହଁ ଆସୁଛି ଆସୁଛି
ହଁ ଠିକ ଅଛି। ଆକ୍ଚୁଆଲି ଥାଙ୍କ ୟୁ ମନେ ଆକଚୁଆଲି ରୁ ଦିମାଗ ରେ ସେଟା ହଟି ଯାଇଛି। କି ମୋର ହ୍ଵାଟସଆପ୍ ନମ୍ବର କଲ୍ ନମ୍ବର ଅଲଗା। ତମେ ଯୋଉ ନମ୍ବରରେ ମତେ ମେସେଜ୍ କରିଛ ସେଇଟା ମୋର କାଇଆ ମାନେ ଯୋଉ କଣ
ହଁ ମୁଁ ବୁଝିପାଇଲିି ବୁଝିପାଇଲି ବୁଝିପାଇଲି ଆଗକୁ ନଟ୍ ଆଲାଉଡ୍। ତ ଛାଡ଼ିଦିଅ ସେ କଥା ମୁଁ ପରେ ହଁ ଆଉ କଣ କରୁଛନ୍ତି ଏଇନା?
ସରି ଭୁଲ୍ ମାନେ କଣ କହିଲେ କିଛି ନାଇଁ ବାହାରେ ଆସିଛି। ସାଙ୍ଗ ଗଟେ ଆସିବ ତାଙ୍କ ସହିତ ଯିବି ମ୍ୟାଚ୍ ଦେଖିବାକୁଛି ବଟ୍ ଘରେ କହିନି ତ ସେ ଆସିଲା ପରେ କହିକି ଯିବି।
ଓହୋ।
ଅକ୍ଚୂଆଲି କାମ କହୁଥିଲି ସେତେବେଳେ ମୁଁ।
ଉଁ ହୁଁ।
ହୁଁ।
ମ୍ୟାଚ୍ ଦେଖିବା ପାଇଁ ଯିବେ ବର୍ତ୍ତମାନ ପାଇଁ ନେଟୱାର୍କ ଠିକ୍ ଠାକ୍ ରହିବ?
କଣ କହିଲେ?
ନେଟୱାର୍କ ରହିବ ଠିକ୍ ଠାକ୍ ଫୋନ ନେ?
ହଁ ହଁ ଏବେ ତ ଅଛି ମୁଁ କଥା ହେଇ ସାରିଲା ପରେ ଯିବି।
ଆଚ୍ଛା ଆଛା ଆଛା। ହଁ କୋଉଠି ଥିଲା ଆମର ଅଧାରୁ କଥାଟା? ଉଁ ଠିକ୍ ଅଛି ତମେ ପଚାର ମତେ କଣ ପଚାରୁଚ।
ହା ଆପଣଙ୍କୁ ପଚାରିଥିଲେ କିଛି ଯଦି ପଚାରି ପାରନ୍ତି ତାପରେ ମୁଁ ପଚାରିଦେବି କିଛି
ନାଇଁ କିଛି ନାଇଁ ତମେ ମତେ ପଚାର କଣ ମୋ ବିଷୟରେ କଣ ଜାଣିବାର ଅଛି ପଚାର।
ତମେ କହିପାର ତମ ବିଷୟରେ ସେଲ୍ଫ ଇଣ୍ଟ୍ରଡକ୍ସନ ଦେଲା ଭଳି ମୁଁ ବି କହିବି ତାପରେ କିଛି ନାହିଁ। ତ ତମ୍ ପାଇଁ କିନ୍ତୁ ଥାଙ୍କ ୟୁ ତମ ପାଇଁ ମୁଁ ବୁଝିପାରିଲି ଆକଚୁଆଲି ମୋର ମିଷ୍ଟେକ୍ କୋଉଠି ହଉଥିଲା ମୁଁ ଏବେ ବୁଝିପାରିଲି। ମୋ ଫ୍ରେଣ୍ଡସ୍ ମାନେ ମତେ ପଚାରୁିଥିଲେ ବଟ୍ ମୁଁ କହି ମାନେ ଜାଣିପାରୁନଥିଲି କି ମୁଁ ଭାବଥିଲି ନେଟ୍ ଇସୁ ହିଁ ଅଛି ଏବେ ମୋର ଦିମାଗ୍ କି ବତି ଜଳିଲା।
ଓ ତାହେଲେ ଅଜାଣତରେ ମୁଁ ଗୋଟେ ତମର ହେଲ୍ପ କରିଦେଇଛି ନା କଣ?
ହେଲ୍ପ କରିଦେଇଛ ବହୁତ ବଡ଼ ଥାଙ୍କୟୁ।
ଆଚ୍ଛା ଆଚ୍ଛା। ଆରେ କେତେ ଥାଙ୍କ ୟୁ ପକେଇବ ଥାଙ୍କ ୟୁ ରେ ପୋତିହେଇଗଲିଣି।
ଆଚ୍ଛା।
ହ
ଥାଙ୍କ୍ୟୁ କହିଲେ କିଏ ଛୋଟ ହେଇଯାଏନି ନା ହଁ ଥାଙ୍କ ୟୁ ତ କ ଥ୍ୟାଙ୍କ ୟୁ ସରିରେ ମୋତେ ତ କିଛି ନାହିଁ। ମୁଁ ଇଜିଲି ସରି କହି ଦିଏ ଇଜିଲି ଥାଙ୍କ ୟୁ ବି କହିଦିଏ କିନ୍ତୁ ଆକଚୁଆଲି ଥାଙ୍କ ୟୁ ତମକୁ।
ଆଚ୍ଛା ମତେ ଯୋଟା କହିଲ ଆକଚୁଆଲି ଥ୍ୟାଙ୍କ ୟୁ।
ହୁଁ।
ଅ ତାହଲେ ଯୋଉ ଇଏ ସାଙ୍କଉଟା କେମିତି ପାଇବା ପାଇଁ
କଣ କହିଲ?
ହ ଏଇଟା ଯୋଉ ପ୍ରକୃତର ସତରେ ନିଜ ମନରୁ ଥ୍ୟାଙ୍କୟୁ କହିଲ ତାହେଲେ ନିଜ ମନରୁ ମାନେ ଜଣକୁ ଯୋଉ ଥଙ୍କୁୟୁ ଟା କହିବ ମାନେ ଆକ୍ଚୁଆଲି କହିଲ ମାନେ ପ୍ରକୃତ ରିଅଲ ଟା। ଆଉ ଫେକ୍ ଟା କେମତି କଣ ଥାଙ୍କୁୟୁ କୁହ ତମେ।
ଫେକ୍ ତ ମୁଁ ନାହିଁ ବଟ ତ ଫେକ୍ କହିବି କଣ ପାଇଁ। ଜଣେ ଯଦି ହେଲ୍ପ କଲେ ତ ରିଅଲ ହିରେ ଥୁ କୁହାଯିବ ନା।
ହ ତ ମୁଁ ଆମ ଘର କଥା ଅଧାରୁ ତମକୁ ଅଟକେଇ ଦେଇଥିଲି ପ୍ରାୟ। ହଁ ଆମ ଘରେ ଆମର ଚାରି ଜଣ ମେମ୍ବର ଅଛୁ ମାନେ ପାଞ୍ଚ ଜଣ। ଦୁଇ ତିନି ପାଞ୍ଚ ଜଣ ରୁ ଦି ଭଉଣୀ ବାହା ହେଇଯାଇଛନ୍ତି ବାପା ଅଛନ୍ତି ମା ଅଛନ୍ତି ମୁଁ ଅଛି। ମା ଯିଏ ମାନେ ଆମର ଦଡାଡି ମମି ଛୁଅ ନା ମମର ଟିକେ ବାପା ବୋଉ ଛୁଆ। ଠିକ ଅଛି ହଁ। ତ ଆମ ବୋଉ ଯିଏ ସିଏ ଆମର ସ୍କୁଲ ରେ ଅଛନ୍ତି ତାପରେ ବାପା ଯିଏ ସେ ଜମିବାଡ଼ି ଚାଷବାସ ସେସବୁ ଦେଖାଦେଖି କରନ୍ତି ମୁଁ ମଝିରେ ମଝିରେ ବାପାଙ୍କୁ ହେଲ୍ପ କରିଦିଏ। ଆଉ ମୁଁ ନିଜେ ଗୋଟେ କଣ? ନିଜ ତାରିଫ ତ କରିବିନି ମୁଁ ଗୋଟେ ଅଲରାଉଣ୍ଡର ଆଉ।
ଓ ଆଚୁଆଲି ନିଜ ତାରିଫ କରିବାରେ ସେମତି କିଛି ନାହିଁ ତମେ ଯୋଉଟା ଅ ଛ କାବିଲ ସେଟା ଲୋକ ଜାଣେଇବା ବି ଦରକାର ନା ତ ମାନେ ଦେଖ ନିଜର କାବିଲିୟତ କହିବା ଗୋଟେ ଅଲଗା ଆଉ ସହକ ମାରି ପବନରେ ଉଡେଇବା କଥା ଟିକେ ଅଲଗା ତମେ ସେମିତି ତ କରନୁ ନା ତମେ ଜେଣ୍ଟଲି ଭଲରେ କହୁଛ। ତ ସେଇଟା ଗୁଡ ଥିଙ୍ଗ କହିବା କଥା ନା ତ ଲୋକ ଜାଣିବେ କେମତି।
ହୁଁ ହୁଁ।
ଆଜିକା ଜେନେରେସନ୍ ପିଲା ତ ସମସ୍ତେ ଫ୍ଲେକ୍ସ ସି ମାରନ୍ତି। ତ ରିଅଲ ବାଲା ଆଚୁଲି ଦେଖିବାକୁ କହିବାକୁ ବହୁତ କମ ଯଥାନ୍ତି।
ଓ ଆଚ୍ଛା ନାଇଁ ମୁଁ ମଝିରେ ମଝିରେ ବହୁତ ମିଛ ବି କହିଦିଏ।
ତ ସେଇଟା ମଜାକ ଥିବାିବ ଏ ଇଏରେ ଥ ମିଛ ମାନେ କଣ ବିଗ୍ ବିଗ ମିଛ କି ଯା ଯୋଉମିଛ। ସେଠି କାହାର କିଛି ଖରାପ ହବ କି କ୍ଷ ସେଇଟା କେବେ ହଁ ତ ସେଇ ମିଛକୁ ମିଛ କୁହା
ମୁଁ ମୁଁ ଯଦି ହ ଜଣଙ୍କର ମୁଣ୍ଡ କଟି ଯାଉଛି ସେଠି ମୋ ମୁଣ୍ଡ ଦେଖେଇ ଦେବି ପଛେକେ କିନ୍ତୁ ମୁଁ ସକାଶେ ସେଠି ଜଣଙ୍କର ମୁଣ୍ଡ କଟିବ ନାହିଁ। ଏଇଟା ମୁଁ ବି ଯେତେ ଜାଗାରେ ବି ଜବ୍ କରିଛି ସେଠୁ ଯୋଉଠୁ ବି ମୁଁ ରିଜାଇନ୍ ଦେଇକି ଆସିଛି ମୋ ଆଡୁ ରିଜାଇନ୍ ଦେଇକି ଆସିଛି ମତେକେହି ଜର୍ମରୁ ଜବ ବାହାର କରିନାହାନ୍ତି କି ଟର୍ମିନେଟ ବି କରିନାହାନ୍ତି ରିଜାଇନ ଦେଲା ପରେ ବି ଅଦର କମ୍ପାନୀ କିମ୍ବା ତାପରେ ସେଇ କମ୍ପାନୀରୁ ବି ପୁଣି ଆହୁରି ଅଫରରେ ଅଧିକା ପଇସା ହଁ ଅପରଚୁନିଟି ଆସିଛି ଅଧିକା ପଇସା ବି ଇଏ କରିଛନ୍ତି। ତଥା ମାନେ ମୁଁ ଯୋଉଟା ମୁଁ ଯୋଉଟା ମୁଁ ସବୁବେଳେ କହିଛି ମୁଁ ଯୋଉଟା ମାନେ ନିଜେ ଯୋଉଟା ଠିକ। ଲାଗୁଚିମୁଁ ସେଇଟା
ହୁଁଠିକି ଆଉ ନିଜର ଇଛା ଯୋଉଠି ନିଜକୁ ଯୋଉଥିରେ ଖୁସି ମିଳିବ ସେଇ କାମ ଟା ଆକ୍ଚୁଆଲି କରିବା କଥାଥଠିକି।
ଫୋର୍ସଫୁଲି କିଛି କରାଯାଏନି କି କରିବା କଥା ବି ନୁହେଁ ପରେ ଆମକୁ
ଆଉ ଏମିତି ହଁ, ଏମିତି ମୁଁ କୌଣସି କାମ ନାହିଁ ଯେ ମୁଁ କରିପାରିବିନି। ଯଦି ବି ଘରେ ବି କହିବ, ଟୋଟାଲି ଘର ଗୋଟେ ସମ୍ଭାଳିବା ପାଇଁ ରୋଷେଇ, ବାସ ଏଇ- ହେନ ଟେନ ଛାଡୁ ମଜା ମଝି ସବୁ କିଛି ମୁଁ ଘର ଏଠୁ ଯେଡେ କରିଦେବି।
ଭଲ କଥା। ତାହେଲେ ତମେ କଣ କହୁଛ, ପୁରା ଟପ୍ ମେଟେରିଆଲ।
ଟପ ମେଟେରିଅଲ କଣ? ଓ ଆଚ୍ଛା। ହା ହା ତମେ ଯାହା କହିପାର।
ଆମକୁ ମତେ ଏବେ ମତେ ମୋର ତ ଏଠି ମୁଁ ଗାଁ ଦି ରେ ତ ମୁଁ ସମସ୍ତଙ୍କ ସାଙ୍ଗ ବଡ ଅଛି। ମୋର କେହି ଭାଉଜ ହେରିକା ବି ନାହାନ୍ତି। ଉଁ ସେ ସବୁ ମୋର ପୁତୁରା ବୋହୁ ହିସାବ ସେଠୁ କହିବେ, ଆଉ ଶଶୁର ସାନ ଶଶୁର ମତେ କହନ୍ତି ସେମାନେ ସବୁ ହେଲା।
ତମେ ବଡ ହେଇକି ତମ ଠୁ ସାନ ସବୁ ମ୍ୟାରେଜ କରିଦେଇଛନ୍ତି କି?
ହଁ। ମାନେ କଣ କହିଲ, ମୁଁ ଗାଁ ରେ ହିସାବରେ ବଡ। ମାନେ ବୟସ ରେ ଅବଶ୍ୟ ଛୋଟ ଅଛି। ତ ହିସାବରେ ବଡ ଏଠି ଆମର ଗାଁରେ ଟିକେ ହିସାବ କୁ ଦେଖନ୍ତି ବେଶୀ। ମାନ୍ୟତା।
ଆଚ୍ଛା। ମାନେ ରିଲସନ ସିପରେ ମାନେ
ଏବେ ମାନ୍ୟତା ଭାବରେ ମୁଁ ବଡ। ତ ଏଠି ସମସ୍ତେ ଛୋଟ ଦା ମାନେ ଛୋଟ ଦା ଛୁଆ ଦା, ଛୁଆ ଦା, ଡାକନ୍ତି। ଦାଦା ଶଶୁର ହେବି ସେମାନଙ୍କର ସବୁ ମୁଁ।
ଆଚ୍ଛା। ଦେନ ତମକୁ ଭଲ ଲାଗୁଥିବ।
ତାଙ୍କ ତାଙ୍କ ପୁଅ ମାନେ, ଝିଅ ମାନେ ମତେ ଜେଜେ, ଜେଜେ ଡାକୁଛନ୍ତି,
ଆରେ ଜେଜେମା ତାହେଲେ କେବେ ଅଛନ୍ତି ନା ଆସିବେ।
ଜେଜେମା କଥା ଦେଖିବା, ଏଇତ ସମୟ ଅଛି ମୁଁ ଆଗକୁ କହିବି ହୁଁ।
ଆଚ୍ଛା, ଠିକ୍ ଅଛି।
ହୁଁ। ସେମାନେ କହନ୍ତି ଯେ, ହଁ ନାଇଁ ସିରିସେ ନାହଁ ସେଇଟା ତ ଜେନେରିନି କଥା। ମାନେ ଏବେ ତ, ଯେବେ କଣ ଏବେ ସମସ୍ତଙ୍କ ପାହାରେ ଗୋଟେ, ଗୋଟେ, ଦିଦିଟା ପ୍ରାୟ ପାଞ୍ଚଟା, ପାଞ୍ଚଟା କିଏ ପି ଏପେ କହୁଛନ୍ତି। ମୁଁ ଦେଖ
ହୁଁ, ହୁଁ।
ହୁଁ। ତ ମୁଁ ଆଗେ ସେ କଥା କହିଦଉଛି। ମୋର ସେମିତି କିଛି ମାନେ, ସେ ଉପରେ ମାନେ ଇଏ ନାହିଁ। ମୁଁ କଣ ଦିଥର ହାର ମାନିଲା ପରେ, ମୁଁ ଆଉ ମୁଁ ତା ଦେହରୁ ମୁଁ ସନ୍ୟାସୀ ହେଇଗଲି। ମୁଁ କହିଲି ନାଇଁ ଏସବୁ ଭଲ ନୁହେଁ। କାହା ପଛରେ ପଡି କି ନିଜ ମନଟା, ତାକୁ କଷ୍ଟ ଦବା, ସେଟା ଠିକ
ଠିକ ନୁହେଁ। ଆଉ, ଆଉ ଯାହାକୁ ଆମେ ଯାହା ପାଇଁ ଆମେ ଇଏ କରୁଛେ, ତାଙ୍କ ଖୁସି ରେ ଖୁସି ହେଇଯିବା ହିଁ ବେଟର। ନିଜେ ବି ଖୁସି ରହିବେ। ସେ ବି ଖୁସି ରହିବେ।
ହୁଁ। ମୁଁ ଦେଖିଲି ଏଥିରେ ନିଜର ହିଁ ଲସ୍ ହଉଛି। ମାନେ ନିଜ ଲସ୍ ନୁହେଁ ନିଜ ମନକୁ ହି ନିଜେ ହଁ କଷ୍ଟ, କଷ୍ଟ ପାଉଛି। ନିଜ ମନକୁ କଷ୍ଟ ହଉଛି। ହୁଁ। ଏମିତି କିି ସେ ମୋର ଫାଷ୍ଟ ଲଭ ଗଲା ପରେ ମୁଁ ଗୋଟେ ବର୍ଷ ପୁରା, ଟୋଟାଲି କଣ ସେଇଟା କହୁଛନ୍ତି। ଡିପ୍ରେସନ ରେ ପୁରା ରହିଗଲି।
ଆଚ୍ଛା। ହଁ
ଘରେ ଆମର ଭ ଭଉଣୀ ଘରିକା ସବୁ ମାନ କାନ୍ଦି ପକେଇଲେ କହିଲେ ତୁ କଣ ଏମିତି ହେଇଗଲୁ ଗୋଟେ ଝିଅ ଗଲା। ତେ ଆଉ କଁ ଝିଅ ମିଳିବେନି। ତୁ କଣ ଖରାପ ଦେଖିବାକୁ ନା ଇଏ ସିଏ ଏମତି ବହୁତ ସାରା ବୁଝେଇଛନ୍ତି। ତ ଫାଷ୍ଟ ଇଜ ଫାଷ୍ଟ ନାଁ ଭା ଫାଷ୍ଟ ଲଭ ତାକୁ ଟିକେ ମାନେ ଭୁଲିବା ଟା ବି କଷ୍ଟ କର। ହୁଁ ଇ ତ। ଇଏ କରିକି ତାପରେ ଏଥର ଆଉ ମୁଁ କହିଲି ନାହିଁ ଆଉ। ସେଥିରେ ପଶିବା ଟା ହିଁ। ହଁ ସେଥିରେ ପଶିବାଟା ଟା ହିଁ ଭଲ ନୁହେଁ ବେକାର ତ। ବାପା ମା ଜନ୍ମ ଦେଇଛନ୍ତି ହଁ ବାହାଘର କରିବେ ଯଦି ବାହାଘର ନ କରିବେ ନକଲେ ନହବ କଣ ଭାସିଗଲା ସେଇଠୁ। ମାନେ ମୁଁ ଟିକେ ଏଇ ଟାଇପ ର ଇଏ ମାନେ ପୂର୍ବ ପୁରୁଷରୁ। ମୁଁନି ରୁଷି ମାନେ ଅଛନ୍ତି ବିନା ବାହା ହେଇକି ପୁଣି ସେମାନେ ପୁଣି ଥିଲେ ନା ନାଇଁ। କେତେ ବଡ ବଡ ମହାତ୍ମା ସେ ପୁଣି ଅଛନ୍ତି ନା ନାଇଁ।
ହୁଁ କିନ୍ତୁ କିଛି ନାଇଁ ଘର ଲୋକଙ୍କ ପାଇଁ ତ କରିବ ନା।
ହୁଁ ନାଇଁ ଘର ଲୋକଙ୍କ ପାଇଁ ଯଦି ବି ଇଏ ନହେଲା ମାନେ ମୋର ଏବେ ଟୋ ଟୋଟାଲି ସେ ତା ଉପରେ ହିଁ ଟୋଟାଲି ମାନେ ଇଏ ନାହିଁ ମାନେ ଏବେ ଯୋଉ ପରିସ୍ଥିତି। ସମସ୍ୟା ସବୁ ମାନେ ନ୍ୟୂଜରେ ମୁଁ ଦେଖୁଛି। ମ୍ୟାରେଜ ନ କରି ବା ଟା ହିଁ ଠିକ ମୁଁ ଦେଖିବାରେ ମୋ ହିସାବରେ ତମେ ଖରାପ ଭାବିବନି। ଯେହେତୁ ତମେ ବି ଗୋଟେ ଝିଅ ବୁଝିପାରୁଛ ତ ମୁଁ।
ହୁଁ ସମସ୍ତଙ୍କ ମେଣ୍ଟାଲିଟି ମାନେ ଦେଖିବାକୁ ପଡିବ ନା। ଜମାନା ବି ଏମିତି ହେଇଗଲାଣି ତ ନିଜ ପାଇଁ କିଏ ବି। ହୁଁ ତମକୁ କଣ ଆମକୁ ବି ସମସ୍ତଙ୍କୁ।
ହଁ ହଁ ହଁ ଏଇ ତ ଏଇ ଟାଇପ ର ପରିସ୍ଥିତି ପୁରା ଖରାପ। ନା ଆଉ ସେ ସମୟ ଆଗ ସମୟ ଭଳିଆ ନାହିଁ।
ହୁଁ ହୁଁ ଏବେ ତ କିଛି ବି କହିବନି ଏବେ କା ଜେନେରେସନ୍ ରେ କଣ କଣ କଣ ହେଇଯିବ କଣ ନାଇଁ ଏଟାତ କିଛି ବି
କିଛି ଜଣା ନାହିଁ।
ହୁଁ।
ତ ମତେ ସବୁ ମାନେ ମତେ ରାଇଡ କରିବା ପାଇଁ ଭଲ ଲାଗେ ଉଁ। ସୋଲୋ ରାଇଡ କରିବା ପାଇଁ ଭଲ ଲାଗେ ମତେ ଏକାଟିଆ ଟ୍ରାଭେଲ କରିବା ପାଇଁ ଭଲ ଲାଗେ ନିଜ ଗାଡିରେ। ମୁଁ ନିଜେ ଏକାଟିଆ ହିଁ ଯାଏ ଏକାଟିଆ ହିଁ ଆସେ। ତ ଗୋଟେ ଥର କଁ ହେଇଥିଲା ଆ ମୁଁ ଏମତି। ଗାଡି ଜୋର ଚଲେଇକି ଓଭର ସ୍ପିଡରେ ଯାଉଥିଲି ଆକ୍ସିଡେଣ୍ଟ ହେଇଥିଲା ଉଁ ଘର ଲୋକ ବହୁତ ବେସ ବେସ୍ତ ହେଇଗଲେ ମାନେ ମୁଁ ସେଇଦିନ ଠାରୁ ଜାଣିଲି ଯେ ଘର ଲୋକ ମତେ କେତେ ଭଲ ପାଆନ୍ତି।
ଆଉ ଆକ୍ଚୁଆଲି ନିଜ ଜୀବନ ପାଇଁ କଣ ଆମର ଜୀବନ ଥାଏ କି ମାନେ ଆମ ଜୀବନ ଆମ ପାଇଁ ନଥାଏ ଘର ଫ୍ୟାମିଲି ପାଇଁ ବି ଆମେ ବଞ୍ଚୁ।
ହଁ ପରା ମାନେ ମୁଁ ସେଇଦିନ ଠାରୁ ହଁ।
ଟିକେ ବାହାରକୁ ଯିବି ତ ବାବା ଅଛନ୍ତି ଟିକେ ପରେ କଲ କରିଛି ହେଲା। ସରି କଲ ଇଣ୍ଟରପ୍ଟ କରିବା ପାଇଁ।
ନହେଲେ ନାଇଁ ଶୁଣ ତମେ କଲ ହଁ ଠିକ ଅଛି କାଟ ମୁଁ କାଟୁଛି। କାଟୁଛି ମୁଁ କାଟୁଚି ମୁଁ କାଟୁଚି।